କଣ କରୁଛୁ?
ମୁଁ କିଛି ନାଇଲା ଏବେ ଗାଧେଇକି ଆସିଲେ ତ
ହଁ, ହଁ।
ଗାଧୋଇେଲୁଣି?
ସେମ, ସେମ ମୁଁ ବି ଗାଧୋଇକି ଆସିଲି। ଖାଇବାକୁ ବାଢୁଛି। କଣ
କଣ ଖାଉଛୁ? ହୁଁ, ହୁଁ।
ତୁ ଖାଇଲୁଣି?
ନାଇଁ ଏବେ ମୁଁ ଚକୁଳି ଗୋଟେ ଖାଇଛି ଆଉ ଟିକେ ଯାଉ ଖାଇବି।
ଚକୁଳି।
ହଁ ଚକୁଳି ଆଉ ଚିନି ସହିତ ଖାଇଲେ।
ଓହୋ। ଆଉ?
ଆଉ ଟିକେ ହେଲେ ଆଉ ଟିକେ ଚକୁଳି ଖାଇବି ଏବେ ଭଲ ଲାଗିଲାନି ଏବେ ଗୋଟେ ଖାଇଲେ
ହୁଁ, ହୁଁ, ହୁଁ। ଗୋଟ ଥରେ ଖାଇପାରିଲୁନୁ ଆଉ ଟିକେ ହେଲେ ଖାଇବୁ।
ହଁ ଆଉ ଟିକେ ହେଲେ ଖାଇବି। ଏବେ କି ଗାଧ ଧେଇକି ଆଇିଲି ଯେ ବିଜାର ଲାଗିଲା ବହି ବି ଟିକେ,
ଆଛା, ଆଉ କଲ୍ୟାଣୀ ସହ କଥା ହେଇନୁ?
ନା କାଲି ଫୋନ କରିଥିଲେି ଯେ, ସେ କହିଲା ନାଇଁ ମୁଁ ଏବେ ଫ୍ରି ନହିଁ କହିଲା ଯେ, ମୁଁ କହିଲି ହ -ହ -ହଉ, ଆଉ କାଲି ମୁଁ ଆଉ କୋଉଠି କଥା ହେ ପାରିଥାନ୍ତି ସିଏ ଘରକୁ ଯିବି।
ବିଜି, ବିଜି, ବିଜି ସେ ଖାଲି ରହୁଛି। ଏବେ କଣ କରିଥିଲି ବିଜି,
ତାର ବିଜି ହେକା ମୁଁ ଜାଣି ଉଠେଇବ ନାହିଁ। ବିଜି ଥିଲେ ଭୁଲରେ ଇବି ଉଠେଇବନି କେବେ, ଯଦି ଅନ୍ୟମାନଙ୍କ ସହିତ କଥା ହଉଥିଲା ଉଠେଇବ।
କାଲି କେତେବେଳେ ସରିଲା? କଣ, କଣ କଲୁ କାଲି କହ? କାଲି କଣ ବଣ -ବଣ କଲୁ କେତେବେଳେ ସରିଲା?
କାଲି ଆମେ ଆସିଲୁ ବାରଟା ହେଇଯାଇଥିବ।
ବାପରେ,
ଡୋରା ଆସିଥିଲା ହେଲାଉ।
ହଁ କି?
ହଁ ଆମେ କାଲି ମିଶିକି ଫୁଲବାଣୀରୁୁ ଆସିଲୁ ଗୋଟେ ବସ ରେ।
ଓହୋ, ହୋ।
ଗୋଟେ ଗାଡିରେ ମିଶିକି ଆଇଲୁ, ତାପରେ ତାଙ୍କ ମାଉସୀ ଘର ଏପଟେ ନା ସେପଟେ ଟିକେ ଆମର ହବ ଜାନଥିବୁ, ଜାନନ ଥିବୁ ଜାଗା। ସେପଟେ ତ ଆମର ଏପଟେ ତ କାଲି ସେମାନେ ଆସିଥିଲେ ଆମ ଘର ସମସ୍ତଙ୍କ ସହିତ ଦେଖା ସାକ୍ଷାତ କଥାବାର୍ତା ହେ, ଇଏ, ଇଏ ସବୁ ସବୁ ହେଲେ।
ହୁଁ, ହୁଁ, ହୁଁ।
ହୁଁ ହୁଁ
ଆଉ କଣ, କଣ କଲ? କାଲି କେମିତି କଣ ସରିଲା?
କଣ ହେଲା?
କେମିତି କଣ ସରିଲା କହ? କଣ, କଣ ହେଲା। ମୁଁ ତ କେବେ ଦେଖିନି?
ଶୁଣେ ଆମେ ସେଇଟା କଣ ପାଞ୍ଚଟ ର ଷ୍ଟାର୍ଟ ହେଇଯାଏ ହେଲା। ପ୍ରସେସନ ଟା ପାଞ୍ଚଟ ର ଷ୍ଟାର୍ଟ ହେଇଯାଏ ହେଲେ ଆମେ କେତେବେଳେ ଗଲୁ ଆମେ ବୋଧେ ସାଢେ ଛଅ ନା ସାତଟା ବେଳେ ଗଲୁ ଲୋ ହଁ ସେତିକି ବେଳେ। ସାଢେ ଛଅ ସାତଟା ବ ଛଅଟା ଅଧକି ସାତଟା ବେଳେ ଗଲୁ ତାପରେ ସେତେଟା ବେଳେ କଣ? ପୁଅ କୁ ପ୍ରସେସନ ରେ ବୁଲା ଯାଏ ପୁରା ଖଜୁରୀ ପଡା ପୁରା ସବୁ ଆଡେ ବୁଲାଯାଏ। ଠାକୁରଙ୍କୁ ସେ ଡିଜେ ଗାଡି ରେ ସବୁ ସମସ୍ତେ ସମସ୍ତେ ବୁଲିବେ ସମସ୍ତେ ବୁଲି ସାରିକି ମନ୍ଦିରକୁ ଠାକୁରକୁୁ ଆଣା ହବ। ପୁଣି ମନ୍ଦିରକୁ ଠାକୁର ଅଣ ହେଇ ସାରିଲା ପରେ ପୁଣି ଝିଅ ଘରେ ଯୋଉଠି ହେଇଥିବେ ଝିଅ ଘରକୁ ଆଣିଯିବେ ଆଉଥରେ।
ଓହୋ।
ଝିଅ ଘର ଅଣା ହେଲା ପୁଣି ସେ ଗାଡି ଫାଡିରେ ହିଁ ସେମିତି। ଝିଅ ଘରୁ ଅଣା ହେଲା ଝିଅ ଘରକୁ ଛାଡିବାକୁ ଆଇଲେ। ତାପରେ ଯେମିତି ତ ଯୋଉ ନିୟମରେ ବାହାଘର ହବା କଥା ସେଇ ନିୟମରେ ହିଁ ବାହାଘର ହେଲା। ତାପରେ ସେପଟେ ଖାଇବା ବନ୍ଦୋବସ୍ତ ହେଇଥିଲା ବଫେ ସିଷ୍ଟମ। ବପେଇ ସିଷ୍ଟମ ରେ ଖାଇଲୁ ଖାଇସାରିକି ବାହାଘ ସରି ନଥିଲା ବହୁତ ଲେଟ ହେଲା ବାହାଘର ଶରିବା। ତାପରେ ଏମତି ଟିକେ ରହିଲୁ ଅପେରା ଫପେରା ଷ୍ଟାର୍ଟ ହେଲା। ଆମେଅପେରା ଦେଖିନୁ ବା କି ଷ୍ଟାର୍ଟ ହେଲା।
ଅପେରା ବି ହେଲା।
ହଁ ଆଜି ଆଜି ଏବେ ଦିନରେ ଷ୍ଟାର୍ଟ ହବ ଆହୁରି ଆଜି ଚଉତୁକ ଅଣା ହବ ଆଜି ବି ପୁଣି ଭୋଜି।
ହୁଁ ଯୋଉ ତୁ କଣ ଆବ
ହଁ ଯାଉତ କଣା ହବା ଆ ଯେ
ହୁଁ।
ହ ମୋ ବାପା ମୋ ହଁ ମୋ ବାପା କଣ ଥିଲେ ମୋ ବାପା ପୁଅ ସପଟରେ ଥିଲେ ପୁଅ ପଟେ ଥିଲେ। ଝିଅ ମାନେ ପୁଅ କରିନଥିଲେ ଠାକୁରଙ୍କୁ।
ହଁ।
ସେମାନେ ଆମର ଚିହ୍ନା ନା ନଁ ଚିହ୍ନା ଯେ ବାପାକୁ ଡକିଥିଲେ ବାପା ମାନେ ତିନିଟାରୁ ଯାଇଥିଲେ।
ଓହୋ। ତମେ ଝିଅ।
ନା ଆମେ ିଅ ଫାମିଲି ଆମର ବୋଇଲେ ଗୋଟେ ଫ୍ୟାମିଲି ଯିବୁନା ଆମେ।
ହୁଁ ହୁଁ ହୁଁ।
ହୁଁ ତାପରେ ଆମ ଗାଁର ଯେତିକି ଗ୍ରୁପ ମା ମାନେ ଥିଲେ ସମସ୍ଥେ ସେ ପଇସା ଚାନ୍ଦା କରିକି ଦେଲେ ସବୁ ଗାଁରେ ସେମତି ସବୁ ଗାଁରେ ଏ ଯେତିକି ଖଜୁରପଡା ବ୍ଲକ ର ସମସ୍ତେ ପଇସା ଦେଲେ ଆଉ ଶାଢୀ ଫାଢୀ କଣ ଦେଲେ ମୁଁ ିକ ଦେଖିନି ବାକି ଦେଲେ କିନ୍ତୁ ସବୁ ବର୍ଷ ଦଉଛନ୍ତି।
ହଁ।
ଦିଲ୍ଲୀ। ଆଉ କଣ ଆ ଯାଉ ତୁ କଣ ହବ ଆଜିିବୁ ପୁଣି ଭୋଜି ସେ ଫାଷ୍ଟ ଦିନ କଳସ ଯାତ୍ରା ଦିନ ବି ଭୋଜି ହେଇଥିଲା। ଭୋଜି ମାନେ କଣ ଭାତ ଡାଲି ଖ ଖାଲି ଭାତ ଡାଲି ହେଇଥିଲା ଭାତ- ଭାତ, ଡଲମା। ଆଉ କଣ ଆଇଟମ କରିବ ଲୋକମାନଙ୍କର ଲିମିଟ ନାଇଁ ଆଉ କେତେ କରିବେ।
ହଁ।
ଫାଷ୍ଟ ଦିନ ହେଇଥିଲା। ଉଁ ଫାଷ୍ଟ ଦିନ ହେଇଥିଲା ଭାତ ଡାଲି ଖଟା ଖିରି ହେଇଥିଲା। ଯାତ୍ରା ଦିନ। ତାପରେ ଆଜିର କାଲି ଟା ବେଶୀ ଗହଳି ନା ବୋଇଲା ବେଳେ ଏତେ ଲୋକକୁ ଲିମିଟ ଗୋଟେ ଥିଲେ ନାଇଁ ସେ ଅନୁସାରେ ହବ ରୋଷେଇ ହଁ ବା।
ହାଣ୍ଡି ବସଉଥିବେ କାଢୁଥିବେ ବାଢୁଥିବେ ଦଉଥିବେ ହାଣ୍ଡି ବସଉ
ହଁ ବଫେସିଷ୍ଟମ୍ ଆର ଥର ଏମିତି ହିଁ ଲାଇନ୍ କରିଦେଇଥିଲେ। ଏଥର କିନ୍ତୁ ନାଇଁ ବାଡ ବାଡ କରିକି ସାଇଜ କରାଯାଇଥିଲା। ପୁଅ ପିଲା ଅଲଗା ଝିଅ ପିଲା ଅଲଗା ତାପରେ ସେମାନେ ଏଣ୍ଟ୍ରି କରିକି ବାହାରିବା ଟାଇମ୍ ଅଲଗା କରାହେଇଥିଲା।
ହୁଁ ହୁଁ ହୁଁ।
କାଲି ମୁଁ ଡାଲିମା ତ ଡବଲ ମାଗିକି ଖାଇଦେଲି।
ହ
ରିପିଟି ଜାଗା ବି ଅଲଗା ଥିଲା ଯୋଉମାନେ ଆଉ ଥରେ ଖାଇବେ ସେମାନଙ୍କୁ ବି ଆଉଥରେ ଦିଆହଉଥିଲା। ଘଣ୍ଟା ଦିଟା ଯାକ ଚାଲିଥିଲା ରାତି ତିନିଟା ବି ହେଇଥିବ ଆମକୁ ଜଣାନାହି କିନ୍ତୁ ସରୁନଥିବ ସେଇଟା।
ତମେ କେତେବେଳେ ଭାତବାଢିଲ।
ହଁ ବାରଟା ବେଳେ ବାରଟା ହଁ ବାରଟା ବେଳେ ବୋଧେ ବାହାରିଲୁ ସେଠୁ।
ବଢିଆ। ଯମୁନା ଯାଇଛି ନା ନାଇଁ।
ହୁଁ ଆମେ ସମସ୍ତେ।
ହୁଁ ହୁଁ।
କିଛି ପର୍ବ ହୋଉନି ଖୁସିରେ ପଡାରେ କଣ ହେଲା ବୁନିଆ ହଁ।
ହୁଁ ହୁଁ।
ସିଏ ତ ଯିବ କାଲି କି କଣ ଯିବ ଭୁବନେଶ୍ଵର।
କମିଆ ଦାନ ଙ୍କ ମାଡ଼
କଣ?
ମାଡ଼ ସବୁ କମିଗଲା ନା?
କ ନଥିଲି ଯେ
ହୁଁ।
କିନ୍ତୁ ଯେ
ଏ ନେଟୱାର୍କ ଜାଗା କୁ ଆଉ ପାଉନି। ତୋ ଭଏସ କ୍ଲିୟର ହୋଉନି ନେଟୱାର୍କ ଜାଗାକୁ ଆ।
ଏବେ ଶୁଵିଲା
ହୁଁ।
ହ୍ୟାଲୋ ଏବେ ଶୁଭାଗଲା। ଅଛନ୍‌
ଶୁବୁଚି।
ଜଲ୍ଲୀ ଆସ ତ। ନାହଲେ ମୋ ବାପା ରଖି ବୁନିଆ ଅଛି ତ ବୁନି ଭଳିଆ ସୁଭତିନି ଜଣ ଯାକଅଛନ୍ତି ଲୁଡୁ ଖେଳୁଛନ୍ତି।
ଉଁ ହୁଁ ପାଇଚନ୍ତି ଏବେ ଛୁଟି ଆଉ।
ହଁ ଲୁ ଲୁଡୁ ଖେଳୁଛନ୍ତି ଚାଲିଚି ଵାଲା।
ହୁଁ। ଏଞ୍ଜୟ କର ପରିବାର ସହ।
ହୁ କାଲି କେବି କେତେ କଲୁ?
କାଲି ପେବି ନାଇଁ କରନି ଦିଟା କା କରିଥିଲି। ଦିଇଟା ତ କରିଥିଲି ସକାଳୁ ଆଉ ତାପରେ ଉଁ କଣ? ତୁ ଯୋଉ ଫୋନ ପକେଇଦେଲି। ପରଦିନ ପରଦିନ ନାହିଁ କାଲି
ଏଇଟା ଶୀତଲ ମତେ ପଠେଇଥିଲା ଦେଖ ହେ ବିନି କେତେ ପିଲା
ହୁଁ ଲକ୍ଷେ।
ହଁ, ଲକ୍ଷେ ଲକ୍ଷେ ପ୍ଲସ।
ଉଁ ହୁଁ।
ପିଲା ବେଳେ ଏତେ ପିଲା ହଁ ପରା। ସେ ଅନୁସାରେ କର
ହଁ।
ଏବେ କଣ ଖାଇବି ଭାବୁଛି ବୋଲି ତ ମୁଁ ପଖାଳ ଟିକେ ଖାଇବି। ଗାଁ ର ପଖାଳ ଏତେ ଟେଷ୍ଟ। ହଁ ନାଇଁ ଖାଇବି ଗାଁ ର ପଖାଳ ଏତେ ଟେଷ୍ଟ ଏତେ ଟେଷ୍ଟ ସେ ଫୁଲବାଣୀର
ଗାଁ ର ନାଇଁ ତୁ ବନେଇ ଜାଣିଲୁ ବୋଲେ ହେଲା ଫୁଲବାଣୀ ର କଣ ଅଲଗା ଗାଁ ବୋଲେ ଅଲଗା। ତାକୁ ବନେଇ ଜାଣୁନ ଭାଙ୍ଗି ଭାଙ୍ଗି
ଆମେ
ହଁ ପାଣି ଅଲଗା ଯେ ଭାଙ୍ଗି ଭାଙ୍ଗି ର ରଖିବ ପଖାଳକୁ ଭାଙ୍ଗି ଭାଙ୍ଗି ଯେତେ ରଖିବ ସେତେ ଖଟା ହେଇ ହେଇ ବଢିଆ ଲାଗିବ।
ନାଇଁ ଆମେ ଯେତେବେଳେ ଫରେଷ୍ଟ କଲୋନୀ ରେ ରହୁଥିଲୁ ହେପଟେ ସେପଟର ସେପଟେ ରହିଲା ବେଳେ ସେଠାର ପାଣି ଠିକ ଥିଲା। ଠିକ କହୁଥିଲା ଏବେ ତ ଛାଡ଼ ଏ ଘରର ପଖାଳ ମତେ ଏତେ ଶାନ୍ତି ଲାଗୁଛି ଏତେ ଶାନ୍ତି। ଆ
ଗୋଟେ କାମ କରେ ଆଇଲା ଆସିକି ତୋରାଣୀ ଧରିକି ପଳି ଆଇଥା।
ହୁଁ ଭିଆଇପି ମାନେ ସେମାନେ ଜାଣିଛୁ ପ ଖାଳ ଖାଉନାହାନ୍ତି।
ତୁ ଆଣିବୁ ତୋର ଖଟା ତୋରାଣି ରଖି ରଖି ଖାଇବୁ।
କେତେ ଦିନ ରଖିବି ହି ହୀ।
ଆରେ ଭାଙ୍ଗି ଭାଙ୍ଗି ରଖିବୁ ସେରା ରଖିବୁ। ତାପରେ ଆଉ ଥରେ କାଲିକି ଆଉ ଟିକେ ଭାତ ମିଶେଇ ଦବୁ ପାଣି ଟା କାଢିଦବୁ ସେଇଥୁରୁ ସେ ପାଣି ଟା ଆଉ, ଆଉ ଟିକେ ପୁରେଇବୁ ଇମିତି କରି କରି ରଖିବୁ। ତାହାଲେ ଠିକ୍ ହବ।
ହୁଁ।
ଖଟା ହେଲେ ହିଁ ଭଲ ଲାଗୁଛି ନା ତୁରାଣି ଟା।
ହଁ ଟିକେ ଟିକେ ଖଟା ହେଲେ ଉଆଓ ସେ ଟେଷ୍ଟ ଯିଏ ଜାଣିଛି ଜାଣିଛି।
ହୁଁ।
ସେଇୟା ରନ୍ଧା ହେଇଗଲାଣି ତମର?
ନା ଚାଲିଛି।
କଣ ଆଜି ଶେଷ ବାର ଆମିଷ ବାର ହୁଁ।
ନାଇଁ ନାଇଁ ପୂଜା ଚାଲିଚି ଆଉ କିଏ ଆଁଇସ ଖାଇବ।
ହାଁ।
ଠାକୁର ପୂଜା ଚାଲିଚି ଆଁଇସ ନାହିଁ।
ଓ ହୋ ହଁ ହଁ।
ତ ଦେଖ। ଆଜି ଶାଗ ମୋ ମାଆକୁ କହିଛି ଶାଗ କରିଦେଇଥିବୁ କାଲି ଆଇଲି ଯେ ଶାଗ ଖାଇଲି। ଆଜି ବି ଶାଗ କରିଦେଇଥା କହିଲେ ଆଜି ବି ଶାଗ ଖାଇବି ଶାଗ ହେଲାଣି। ଆଉ ତରକାରୀ କରିବ କଣ ମୁଁ ଜାଣିନି।
ଆଜି ଲାଷ୍ଟେ ନା ଆଉ ଟିକେ କଣ ଚାଲିବ?
ନା ଆଜି ଲାଷ୍ଟେ।
ଆଉ ସାତ ମଙ୍ଗଳା ହେରିକା ହେଲେ ହୋଉଚି? ଅଷ୍ଟମଙ୍ଗଳ
ଯମୁନା ଏଇ ଯୋଉ ସାତ ମଙ୍ଗଳା ଯୋଉ ସାତ ମଙ୍ଗଳା ଯାଉଚନ୍ତି ଠାକୁର ଯାଉଚନ୍ତି କି? ନାଇଁ ସେଇଟା ଆମେ ଜାଣିନୁ ନାଇଁ ହଉନି ଲୋ ସେଇଟା।
ହୋଉ ରଖୁଚି ହେଲା।
ହଉ ଟାଆଟାଆ।
ଟିକେ ର ଟା ଟା।
ହୁଁ ଟାଟା।